ହଁ।
ଆ ଯା
ହଁ।
କଣ କହୁଥା।
ବସିଛି। ତମେ?
ହଁ ଏତ ଅଛ ଆଉ।
ହୁଁ ହୁଁ।
ହୁଁ। ବର୍ଷ ଜାଣି ଅଛି। ଭଜ ଯ
ଏଇ ଲାଇନ୍ କଟିଯିବ।
ହଁ ପା ଏନା ଲାଇନ
ନନ୍ଦିନୀକୁ ମେସେଜ୍ କ ରିପ୍ଲାଏ ଦେଲା ଯେ ହ୍ୟାଲୋ।
ହୁଁ।
ସେ ରିପ୍ଲାଏ ଦେଲା ଯେ କହୁଛି ମୁଁ ଏବେ ଘରେ ନାହିଁ ମୋ ପାଖେ ନାହିଁ କହିଲା।
ତାହେଲେ ଦେଇପାରିବନି।
ସେଇଟା ମୁଁ ଜାଣିନି କିନ୍ତୁ ମୁ ସେ ଖା ମୁଁ ଖାଲି ସେଟା ଦେଖିଛି କିନ୍ତୁ ତାପରେ ଆଉ ମେସେଜ କରିନି କରିବି ଆଉ।
ତା ଫାଇନାଲ ପଇସା ଦେଇପାରିବ ପଚାରିବୁ ଦେଖ ଆଉ କଣୁ କର ଆଉ।
ହୁଁ।
ହଁ ଦେଖାଯାଉ ସେ ମ ହଇରାଣ ନା ହଁ ବିସ୍କୁଟ ବିସ୍ଟ ଖାଲି ଖାଇଛି ଆଁ।
ଦେହ ପାା ଠିକ୍ ଅଛି?
ହୁଁ ଦେହ ଠିକ ଅଛି ପୁରା ରେଡି।
ହୁଁ ହୁଁ।
ହୁଁ ଆ ଠିକ ଆଉେ କାଁ ଗୋଟେ ହଉଛି ବର୍ଷା ତ ଉଠଉଛି କାଲି ତ ହେଇଥିଲା କାଲି ତ ବ ବର୍ଷା ହେଇଯ ଆଜି। ପୁରା ଦିନ।
ହେଲେ ମୁ ପାଟିଆ ତିନ୍ନ୍ତନ୍ତି।
ହୁଁ ସେମିତି ହବ ନା ଆଉ କଣ। ଉଦା ହଦ କି ନା ଓଦା। ଉଦା କ ଉଧା ଯଦ ହବ ଉଦା ହ।
ଜହାର।
ହ ଆ। ନା ନା ଦରକାର ନାହିଁର ହବା କିଛି ଆମର।
ଆଉ ଘ ଘର। କେତେବେଳେ ଆସିବ।
ହୁଁ ଆଉ ନୋଡ ଆ।
ଖାଇଦବା ଆସିକି।
ହୁଁ ହଦେ।
କଣ ରୋଷେଇ ହେଇଛି।
ଓ ସେଇ ସେଇ। ହ କଣ।
କଣ ତମର ଡାଲି ମାନେ କଣ ଡାଲମା ଫାଲମା ହେଲେ ପିଆଜ ଫିଆଜ ଫୁଟାଉନି।
ଜାଣିନି ଦେଇ।
ଏକ ଭଗବାନ ପାଞ୍ଚ ଦିନ ହେଲା ଖାଇଲନି ଜାଣିନ।
ହଁ ଅଭଢାରେ ଲାଗୁଛି। ହୁଁ।
ସେଥିରେ ସୋରିଷ। କି ପିଆଜ ପଥାନନି।
ହଁ ପଢିଯିବ ମୁଁ ଗୋଟେ ଜାଣିନି। ହୁଁ।
ଇ କି ପ୍ରକାର ଛୁଆ। ମାନେ ପାଞ୍ଚ ଦିନ ହେଲା ଖାଇଲଣି ତମେ ଜାଣିନ।
ମୁଁ କହିଲି ପାଞ୍ଚ ଦିନ ହେଲା ଖାଇଲନି ତଥାପି ଜାଣିପାରୁନ।
ହୁଁ ଜାନ୍ତିି କେରା।
ଆଉ ତ କହୁଛ ଜାଣିଚି। ନା ନାଇ।
ହଁ ଆଉ ଆଉଛି। ହ୍ୟାଲୋ। ହ୍ୟାଲୋ।
କଣ।
କଣ ସାରିନେ ରଛ କେତେ।
ନାଇଁ ନାଇଁ ଦେଖୁଥିଲି ସେ କଣ କହିଛି ଯେ କଲା ମୁଁ କଣ କରିବି କହ।
ହୁଁ ହୁଁ।
ମୁଁ ଆଉ କିଛି କହିନି କହିବି ଆଉ ତାକୁ ମୁଁ କହିବି ତ ତଥାପି ତୁ ଦେଖ ଆଖିକି ଦେଇଥା ଏମିତି କହିଲେ ହବ କି
ହଁ ହଛ ଆ
ହୁ। ହା। ଯାଉଛି ଫୋନଟା ଚାର୍ଜ କେନ୍ତିି କଥା ହେଲା ହ୍ୟାଲୋ।
ଫୋନ ଟା ଚାରଜରେ ଗେଞ୍ଜି ହେ କଥା ହଉଛି।
ହୁଁ।
କଧ
ଆ ଭ ସାଙ୍ଗ
ହ୍ୟାଲୋ।
ହୁଁ।
ହୁଁ।
କମଲପୁର କର କ